ହାଲୋ।
ହାଲୋ ହଁ ଆଉ କଣ ବ ଚଷା ଚାଲିଛି କଲି ବର୍ଷା ହଉଚି ହଁ କଲି ବର୍ଷା ହଉଚି କି? କହଲି ବର୍ଷା ହଉଛି ବର୍ଷା? ହାଲୋ
ହେଲୋ
ହାଲୋ ହଁ କଲି ବର୍ଷା ହଉଛି କି ଆଉ ହଁ କଇବି ବର୍ଷା ହଉଛି?
ହଁ ବର୍ଷା ତ ହଉଛି।
ଆଉ କଣ ବର୍ତ୍ତମାନ ଖିଆପିଆ ସର୍ଲା ନା ନାଇଁ? କଇଲି ଖାଇବା ସରିଲାଣି କି?
କଣ କହିଲେ?
କଲି ଖାଇବା ସରିଲାଣି କି?
ହଁ ଖାଇବା ସରିଲାଣି।
ହଁ ଆଉ ଉଁ ଉ ବର୍ଷା କେମିତି ଚାଲିଛି?
କଣ କହିଲେ?
ବର୍ଷା କେମିତି ଚାଲିଛି?
ବର୍ଷା ତ ଏମିତି ଲାଗି ରହିଛି ଆଉ
ଆଛା ଆଉ ଆଉ କଣ ଖାଇଛନ୍ତି ଆଜି?
ଆପଣଙ୍କ ଖାଇବା ସରିଲାଣି?
ହଁ ମୋ ଖାଇବା ସରିଲାଣି ପା ଖାଇସାରିଲେନି ଆପଣ କଣ ଖାଇଛନ୍ତି ଆଜି?
ହାଲୋ।
ହଁ କହିଲେ ଆଜି କଣ ଖାଇଛନ୍ତି?
ଭାତ, ମାଛ, ଡାଲି।
ଆଛା, ଆଉ କି ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା?
ଘରେ ସମସ୍ତେ ଭଲ ଅଛନ୍ତି କି?
ହଁ।
ଆଛା, ହଁ ମୋର ଭଲ ଅଛନ୍ତି? ହଁ ସେମିତି ଆଉ, ହଁ। ଆଉ ଚାଷ ବାସ କେମିତି ଚାଲିଛି ଆପଣଙ୍କ ଆଡେ, ବର୍ତମାନ ଯୋଉ ସବୁ ଧାନ ଧାନ ତଳି ପଡ଼ିଛି ଆଛା, ଆଉ ଆଉ ବର୍ଷା ହଉ ଶ୍ରାବଣ ମାସରେ ଯାଉଛନ୍ତି କି ମାନେ ପାଣି ଫାଣି ଭା
ହଁ ଯାଏ।
ଆଛା, କେମିତି ମାନେ କେତଥର ଚାଲି ଚାରିପାଲି ଯାଉ ନା କେତେଥର?
ନାଁ ଚାଲି ଚାଲି ଯାଉ।
ଆଛା। ଆଉ, କୁଆଡେ ବୁଲାବୁଲି ହେଇଛି ନା ହେଇନି, ନାଇଁ ଏବେ ଆଉ ଯାଇନି
ନା ଯିବା ଦେଖିବା ପୁରୀ ଜଗନ୍ନାଥଙ୍କୁ ଟିକେ ଦେଖିକି ଆସିବା।
ଆଚ୍ଛା, ପୁରୀ ପୁରୀ କେତେ ଥର ଖଣ୍ଡେ ଗଲ ନାଇଁ?
ଆଜ୍ଞା?
ପୁରୀ କେତେ ଖ କେତେଥର ଗଲଣି?
ଶୁଭୁନି ତ।
ମୁଁ କହିଲି ପୁରୀ କେତେ ଥର ଗଲେନେଇ?
ମୁଁ ଗଲିଣି ତିନି ଚାରି ଥର।
ଆଚ୍ଛା, ଆଉ ଆଉ କଣ ଆଉ ଏଇନା କାଲି ମାଛ ଫାଛ ସବୁ ହେଇଥିଲା ଘରେ ନୁହେଁ କି ସ ହଁ ଇଏ ପାଇଁ ଆଉ ନୁହେଁ କି, ନିଜେ ରୋଷେଇ କର ନା କିଏ ରୋଷେଇ କରନ୍ତି?
ନା ମାମା ରୋଷେଇ କରନ୍ତି।
ଆଛା ଆଚ୍ଛା, ଆଉ ନିଜେ ରୋଷେଇ ଜାଣିନ?
ନା।
ଆଛା, ଆଉ କଣ ସବୁ ବାଡିରେ ସବୁ କଣ କଣ ସବୁ ଲାଗିଛି କଣ ମାନେ, ହଁ ମୁଁ ଖାଇସ ମୁଁ ବି ଏଇ ବର୍ଷା ଯୋଗୁ ଟିକେ ରୁଟି ଟିକେ, ଡାଲମା ଟିକେ କନା ନିଜେ ଖାଇଲି ଆଉ।
ଆପଣ କଣ କରଛନ୍ତି କି?
ହଁ ଏଇ ଏମତି ଅଛି ଚାଷ ବାସ ଏମତି ଚାଲିଛି ଆଉ।
ଓ ହୋ।
ଚାଷ ବାସ ଚାଲିଛି ବର୍ଷା ଫର୍ଷା ହଉ ଯୋଉ ସବୁ ଲଗା ହେଇଛି ଏ କଖାରୁ ପାଖାରୁ ଯଦି ବର୍ଷା ଆମ ଆଡେ ଜୋର ହଉଛି। କଖାରୁ ଫଖାରୁ ଗୁଡା ସବୁ ପଚି ପୁଚା ଯିବ ବାଇଗଣ ସବୁ
କଣ୍
ଆଛା, ଆଉ ଧାନ ଫାନ ଗୁଡା ସବୁ ବି ତଳି ଫଳି ପଡିଛି ସବୁ ନଷ୍ଟ ହେଇଯିବ ଯୋଉ ବର୍ଷା ହଉଛି।
ଆଉ
ହୁଁ କୁହନ୍ତୁ, ହଁ ହଁ।
ହୁଁ।
ଆଉ ଆଉ କଣ ଆଉ ଉଁ ପ୍ରସିଦ୍ଧ ଜାଗା କଣ ତମ ଆଡ଼େ ସିଆଡ଼େ ଅଛି କଣ? ସବୁ ଦେଖିଛ ଦେ ଦେଖିବା ପାଇଁ ଭଲ ଜାଗା ସବୁ ହଉଛି।
ସିଧ ଦଶହରା ଆଉ
ଦୋସରା ନୁହଁ କି ଦୋସରା କଣ ବୁଲାବୁଲି ସବୁ କର ନା କଣ?
ହୁଁ ଏଇ ଠାକୁର ବାକୁର ବୁଲାବୁଲି ସବୁ
ଆଚ୍ଛା
ବଳଦ ବି ବୁଲନ୍ତି ବଳଦ
ଆଚ୍ଛା ଆଚ୍ଛା ଓ ହଁ ଆମର ହଁ ସେପଟେ ଆପଣଙ୍କ ଏ ଯଉ ତମର ଏଟେ ବଳ ଯାତ୍ରା ଗୋଟେ ଭଲ ଇଏ ହୁଏ ଆଉ ନୁହଁ କି
ହୁଁ ହୁଁ
ଆଉ ଏଟା କଣ ଦଶହରା କୁ ହୁଏ ନୁହେଁ କି।
ହଁ
ଆପଣ ବଳଦ ମାନଙ୍କୁ କଣ କରା ହୁଏ?
ବଳଦ କୁ ତାକୁ ମାସେ ଆଗରୁ ତାକୁ ଗୋଟେ ରିୟେଲସେଲ୍ କରିକି ବୁଲେଇବେ, ଏମତି ତାକୁ ରିୟେଲସେଲ୍ କଲେ ଯେମିତି ସେ ସେ ଦଶହରାକୁ ସଜବାଜ କରିକି ତା ବୁଲା ହୁଏ, ଆଗରୁ ପରମ୍ପରା ଅଛି ଗୋଟେ ଆଉ।
ଆଚ୍ଛା ଆଚ୍ଛା ଖାଲି କଣ ବୁଲା ମାନେ ବୁଲେଇ ମାନେ କଣ? ମାନେ ଆଉ ସେ ବଳଦ ଗୁଡ଼ା ସେମାନେ ଯୋଉ ବୁଲନ୍ତିନି ମାନେ ପୁରା
ନା ନା ତାଙ୍କ ମାନଙ୍କୁ ଆଗୁଆ ସେ ସେଥିପାଇଁ ତ ମାସକ ଆଗରୁ ତାଙ୍କୁ ପ୍ରାକ୍ଟୀସ କରାହବ ନା।
ଆଚ୍ଛା ଆଛା ତାକୁ ଅଭ୍ୟାସ କରା ହୁଏ ମା କରୁନୁ କି ଲୋକ ଲୋକ ଗହଳି ବି କୁହନ୍ତି ସେ ସେ ଅଭ୍ୟାସ ବେଳେ ଲୋକ ପୁରା ଲୋକ ବି ଥାଆନ୍ତି
ହଁ
ବଡ଼ ବଡ଼ ବଳଦ ହେଇଥିବ। ନୁହଁ ନା ଛୋ
ହୁଁ ବଡ଼ ବଡ଼ ବଡ଼ ତ ସବୁନୁ
ଆଚ୍ଛା ଆଚ୍ଛା ମାରନ୍ତିନି ମାରନ୍ତିନି ଲୋକଙ୍କୁ ମାନେ ମରା ମରି
ନା ନା ମାରଣା ନୁହଁ। ସେଥିପାଇଁ ତ ସିଏ ଆଗୁଆ ଦଶ ପନ୍ଦର ଦିନ ଏଇ ମାସ ଆଗରୁ ସେ ତାଙ୍କୁ ଯ ଅଭ୍ୟାସ କରେ ନା।
ଆଚ୍ଛା ଆଚ୍ଛା କହିଲେ ଆମର ଅ ସବୁ ଲୋକ ବଳଯାତ୍ରାରେ ସବୁ ଲୋକ ସବୁ ଆସନ୍ତି। ଯାତ୍ରା ଫାତ୍ରା ହୁଏ, ନା ଚରଥ ହୁଏ ନା କଣ ନା କଉ ଠାକୁର କୋଉଠାରଙ୍କୁ ପୂଜା କରା ହୁଏ?
ଦୁର୍ଗାଣୁ
ଆଚ୍ଛା ଆଚ୍ଛା ଆଉ ସେ ବଳଦ ମାନଙ୍କୁ ପ୍ରା ସଜା ହେଇଥିବ ଯାହେଲେ ପୁରା ନୁହେଁ କି?
କଣ କହିଲେ?
ବଳଦକୁ ପୁରା ସଜାସଜି ହେଇଥିବ, ବିଭିନ୍ୟ ତାଙ୍କ ପିଠି ଉପରେ ତାଙ୍କ ସବୁ ଉ ସଜା ହେଇଥିବ ଚାଦର ଫାଦର ଦିଆ ହେଇଥିବ ନା କଣ?
ଦିଆହେଇଥିବ ଆଉ ମୁଣ୍ଡରେ ଇଏ ଦିଆ ହୁଏ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ତ ଏଇଭଳିଆ ନା ପାଳନ ହୋଇଥିବ ଭଲ ବିନା ପାଳନରେ ନୁହେଁକି
ହୁଁ।
ଆଉ ଏପଟେ ସେ କୋଉଠେ ଆପଣ ଯୋଉ ତା ତମର ଏପଟେ ଗୋଟେ ଆମର ଅଛି, ଭଲ କଣ ଜାଗା ଗୋଟେ ଶିବ ମନ୍ଦିର ଅଛି।
ଵୁ ବୁଦ୍ଧେଶ୍ଵର ବାବା ବୁଧେଶ୍ଵର।
ଆଚ୍ଛା, ବୁଦ୍ଧେଶ୍ଵର ନୁହେଁ କି, ଏଟା କଣ ଶିବ ହଁ, ବୁଦ୍ଧେଶ୍ଵର ମୁଁ ଯାଇଛି ଗୋଟେ ଥର। ବହୁତ ବର୍ଷ ହେଲା ଆମେ ଯାଇଛି, ଏବେ କଣ କେମିତି ମାନେ ଏବେ ବହୁତ ଡେଭଲପ ହେଇଯିବନି ନା କଣ।
ହୁଁ, ବହୁତ ଡେବ୍ ଲପ ହେଇଛି।
ଏବେ ସବୁ କଣ ଆଉ ଆଗରୁ ମୁଁ ଦେଖିଛି, ଏବେ କଣ କିମ୍ କଣ ହେଲାନି, ମୁଁ ଆଉ ଜାଣିନି?
ହଁ, ଏ ଏବେ ତ ଭଲ। ସ୍ପେସ୍ ଭଲ ହେଇଗଲାଣି, ଭଲ ମୂର୍ତ୍ତିର୍ତି ଠାକୁରଙ୍କର ଭଲ ହେଲାଣି। ମନ୍ଦିର ହେଲାଣି।
ଆଚ୍ଛା, ଆଚ୍ଛା, ବୁଦ୍ଧେଶ୍ୱର କଣ ମହିମା କଣ ତାର ପ୍ରତ୍ୟକ୍ଷ କଣ ମାନେ କେମିତି କଣ ତା ବିଷୟରେ। ଜାଣିଚ ନା ଜାଣି
ସେଠି ପ୍ରତ୍ୟେକ୍ଷ ଗୋଟେ ସବୁବେଳେ ଗୋଟେ ଗଉଡ ଗାଈ ଟେ ରଖିଥିଲା ସେ ଗାଈ ସବୁବେଳେ ଆସିକି ସେ ଗୋଟେ ସେଇଠି ଉ ପ୍ ଠାକୁରଙ୍କ ଇଏ ସବୁବେଳେ ସେଇଠି କ୍ଷୀର ଦେଇକି ଯାଏ। ସେ ଗାଈ ସବୁବେଳେ ଇଏ କହିବ, ଗଉଡ କହିବ, କହିବ ସବୁ ଇଏ କ ସବୁବେଳେ କୁଆଡେ ଯାଉଛି? ଆଉ ମୁଁ ଦୁହିଁଲା ବେଳୁ କ୍ଷୀର ନାହିଁ, କିଛି ନାହିଁ, ସେ କୋଉଠି କଣ କରୁଛି। ଦେିଖିଲା ବେଳକୁ ସେ ଭଗବାନଙ୍କର ଏମିତି ଆନୀଳା ସେ ଗାଈ ମନକୁ ସେ କ୍ଷୀର ଦେଇକି, ସେ ଠାକୁରଙ୍କ ଉପରେ କ୍ଷୀର ଦେଇ ଇ ଆସ ସେଦିନଠୁ ତ ସେଇଠି ସେ ପ୍ରତ୍ୟକ ଠାକୁ କୁହନ୍ତି ପାତାଳ ଫୁଟ ଠାକୁର। ବାବା ବୁଦ୍ଧେଶ୍ଵର ସେଇ ଦିନଠୁ ତ ଠାକୁର ଏମିତି ସ୍ଥାପନ ହେଲେ ଆଉ।
ଆଚ୍ଛା, ଆଚ୍ଛା କେବେ ତାଙ୍କ ଙ୍କର ବଡ ଧ ମାନେ ବୁଧେଶ୍ଵରଙ୍କର ଜଉ ଯାତ୍ରା ହୁଏ କେବେ, ମାନେ ବଡ ଧରଣର?
ହଁ ବଡ ଯାତ୍ରା ହଉଛି ଏଠି। ଏ ଯୋଉ ତାଙ୍କର ଏବେ ମ୍ୟା ବାହାର ଗଲା ବୁଧେଶର ବାବାଙ୍କର। ବାହାର ହେଲା ଭଲ ମୋ ଭୋଜି ଭାତ ଭଲ ମନ୍ଦ। ହଁ, ଶୀତଳ ଷଷ୍ଠି, ହୁଁ। ଭଲ ଭୋଜି ଭାତ ବହୁତ ଲୋକ ଯାଇଥିଲେ। ଖିଆପିଆ ତିନି ଚାରି ହଜାର ଲୋକଙ୍କ ଯୋଗୁଁ। ଆପଣଙ୍କର ଡିଜେଫସିଆ ଯାହାର ପ୍ରସେସନ ଫଶେଶନ କରି ଠାକୁରଙ୍କୁ ବୁଲା ହୁଏ।
ଆଚ୍ଛା, ଆଚ୍ଛା ମାନେ ଗୋଟେ ବିରାଳ ଡ଼ ବିରାଟ ଧରଣର ହୁଏ, ଆଉ ନୁହେ କି?
ହୁଁ, ହୁଁ ଆଉ ନଈ ପୂର୍ଣ୍ଣିମା ଆ ସେଠି ନା ମାନେ ଗୋଟେ ଯାତ୍ରା ହୁଏ, ନଈକୁ ନେଇ ଯାତ୍ରା ଦିନି। କାଲି ଆତିଟା ସେଇଟି ଅପରେ ସୁରଭି ହୁଏ ହଁ କାର୍ତ୍ତିକ ପୂର୍ଣ୍ଣିମା ବି ହୁଏ। ସବୁ ଲୋକମାନେ ସେଠି ବାଲୁଙ୍ଗା ପୂଜା କରନ୍ତି। ନଈକି ଯିବେ ଗାଧେଇ ଗାଧେଇକି ଆସିବେ ବାଲୁଙ୍ଗା ପୂଜା କରିବେ। ନ ଗାଧେଇକି ଆସିକି ଠାକୁର ଦର୍ଶନ କରି ଘରକୁ ଆସନି ଏମିତି ଆଉ।
ଆଛା ତମେମାନେ?
ଅ ବୋଲବମରେ ବି ବହୁତ୍
ହଁ ବର୍ତ୍ତମାନ ତ ଏବେ ଯୋଉ ଆମର ଶ୍ରାବଣ ମାସ ଆସିଚି ଶ୍ରାବଣ ମା ସ ଆସିବ ଏଠି ବୋଲବମ ଆପଣ ଯାଆନ୍ତି କି? ତମେ ଯାଅ।
ହୁଁ ହୁଁ ଆମେ ଯାଉଁ। ଏମିତି ଦି ତିନି ଦିନି ପାଳି ଚାରି ପାଳି ଏମ୍ତି ଠିକ୍ ନାଇଁ ଆଉ।
କଣ ମାନେ ଯାହା ଟିକେ ମୁଁ ଶ୍ରାବଣ ମାସ କଣ ମୁଁ ତ ଜାଣିନି ଟିକେ କହିଲୁ ଟିକେ କଣ କେମିତି ତାଙ୍କର
ଉ ଶ୍ରାବଣ ମାସ ଏମିତି ଠାକୁରଙ୍କ କତିରେ କୋଉ ମାସଟା ଯାଙ୍କ ଆଇଁଷ ଛାଡିବୁ ଠାକୁରଙ୍କ ଗଦି କଣ ଆଜି ଇଆଡେ ଯିବାର ପୋଗ୍ରାମସ କାଲିି ସିଟିକି ଯିବା। ଏମିତି ଠାକୁରଙ୍କ କତିକି ଭାର ନେଇକି ଏ ରାତି ଚାରଟାରୁ ଉଠି ଆଁ ଢାଳ ଧରି ବାହୁଙ୍ଗୀ ଧରିକି ଯିବୁ ଠାକୁରଙ୍କ କତି ବାଲୁଆଁଫାଲୁଆଁ ପୂଜା କରି ପାଣି ଉଠେଇକି ଧରିକି ଆସିବୁ ଠାକୁରଙ୍କ କତିରେ ପାଣି ଢାଳିକି ପୁଣି ଘରକୁ ଆସୁ ଆଉ।
ଆଚ୍ଛା ଆଚ୍ଛା ମାନେ ମାସେ ଯାକ ନିରାମିଷ ଅ ରହିବାକୁ ପଡିବ ପ୍ଲସ ଅ ଅ
ଇଏ ବନ୍ଦ ମାସ ଯା
ହଁ ହ ଆଛା ଆଛା ଆଛା। ହଉ ହଉ ମୋର ଗୋଟେ କଲ୍ କଲ୍ ଆସିଚି। ହଉ ହଉ ରଖୁଚି ମୋର ଗୋଟେ କଲ୍ ଆସିଲାନି ହଉ।